ହ୍ୟାଲୋ କଣ କରୁଛନ୍ତି?
ହ୍ୟାଲୋ
ହ୍ୟାଲୋ।
ଶୁଭୁଛି।
ହଁ ଶୁଭୁଛି ମାନେ କଣ କରୁଛନ୍ତି? ହ୍ୟାଲୋ ଅ ହଁ।
ଆଉ ଖିଆ ପିଆ? ମୁଁ ଟେଲରିଂ କରୁଛି।
ଟେଲରିଙ୍ଗ ନାଇଁ।
ହଁ ହଁ। ଟେଲର କାମ ଚାଲିଛି ଆଉ।
ସମସ୍ତଙ୍କର।
ହଁ ହଁ। ସମସ୍ତଙ୍କର ଚାଲିଛି ଆଉ।
ହଁ ଭଲ ଇନକମ୍ ହଉଥିବ ଆଉ।
ହଁ ସେମ୍ ଚାଲେ ବହୁତ ଟେଲର ହେଇଛି ନା ହେଲା ଯାହା ଯେମିତି ଚାଲୁଛି। ଆଉ ଚାଲୁଛି ଏତି ଚାଲୁଛି ଢେର ଚାଲୁଛି ଆଉ। ଆ ସବୁଟାକୁ ଆଶା କରିନା ହବ କି।
ହଁ ଟେଲର ପାର୍ଲର ଦିଟାରେ ଭଲ ଚାଲୁଛି।
ହଁ।
ଟେଲର ଟା ବେଶୀ ଭଲ ଚାଲିଛି।
ହଁ ହଁ ହଁ ଯଦି ଡିଯାଇନ୍ କରିବେ କହନ୍ତି କରାଯାଏ ଆଉ ଯିଏ ସିମ୍ପଲ୍ କହିବେ ଖାଲି ପାଇପିନି ଆ ପାଇପିନି ବସେ ଆଉ।
ଟାଉନ ଉପରେ ମ ଚାଲିବ କଣଟେଲ
ହଁ। ସେପଟେ ଏରିଆ ମାନେ ଟାଉନ ଉପରେ ଯେ ଇଏ କଲା ସେଇଟା ପୁରା ଚାଲିଲା ତାର ଭଲ। ରେଟ୍ ବି ସେମାନେ ଅଧିକ ଗାଁ ଗାଁ ଜାଗାରେ ରେଟ୍ ଅଧିକ ଦିଅନ୍ତିନି।
ହୁଁ ଗାଁରେ ଦେବେନି।
ଗାଁ ରେ ଦେଢଶହ ଟଙ୍କା କହିଲା ବେଳକୁ ସେ କୁଣ୍ଠ ବଧ।
ହୁଁ ହୁଁ। ହୁଁ।
ଆଉ କଣ ଖାଇଛନ୍ତି?
ଭାତ। ଆଉ ଭାତ ତ ଆଉ କଣ ଆଉ ଏଇ ଟାଇମ୍ ରେ ଆଉ କଣ ଏଇ ଟାଇମ୍ ରେ ଭାତ ଖିଆଥିଲା ତା ମିଲ୍ ଟାଇମ୍ ରେ ଖିଆଥିଲା ଲଞ୍ଚ ଟାଇରେ।
ଓହୋ।
ଆଉ ଏଇନୁ ସନ୍ଧ୍ୟାଳେ ଯା ଚା ଫା। ତମେ?
ମୁଁ ତ ସେ ଗା ଗାଧୁଆଳୁ ଛୁଆ ପିଲା ଆଣିକି ସ୍କୁଲ ଗାଧେଇ ଗୁଧେଇ ସେମାନେ ଖାଇବେ ଏକାଥରେ ଖାଉ ମାଆ ଛୁଆ ସବୁ ସାଙ୍ଗ ହେଇକି ଆଉ।
ଏ ଭଲ ସାଙ୍ଗ ହେଇକ ଖାଇଦବ ଏକାଳେ ସବୁ କାମ ସାରିଦବ ସରିଲା। ରାମଶେଷ ଥର ଥରିକି ଖାଇଲା ଆଉ ମୁଁ ନେହରି ବି ଲାଗିବ କାମ ବେଶୀ ଲାଗିବ।
ହଁ ରେଷ୍ଟ କରିପାରିବୁନି କିଛି।
କିଛି ନାହିଁ ମେ ଛୁଆଙ୍କ ସାଙ୍ଗରେ କଣ ବସିକି ଖାଇଦବ ସେ ଗୋଟେ କାମ ଶେଷ।
ହୁଁ ଛୁଆ ପିଲା ସାଙ୍ଗ ହେଇକି ଖାଇନୁ ମାଆ ଛୁଆ ଶୋଇନୁ। ଟିକେ ତାର ଟିଉସନ ପାଠ କରି ଟ୍ୟୁସନ ନେଇ ସାଢେ଼ ଚାରିଟା ବେଳେ ପୁଣି ଛାଡିଲି ଦିହାଙ୍କୁ। ଛାଡି ଦେଇକି ତାପରେ ଆସିକି ମୋର ଟେଲର କାମ ପୁଅଟେ ଝିଅଟେ ଝିଅଟା ବଡ଼ ପୁଅ ସାନ ଆଉ।
ଓହୋ କଉ କ୍ଲାସ୍?
ଝିଅର ଫାଇଭ୍ କ୍ଲାସ୍ ପୁଅର ୱାନ୍ କ୍ଲାସ୍। ଆଉ ତମେ ତମ
ମୋର ଗୋଟେ ପୁଅ।
ଓ ହୁଁ।
ମୋର ବି ସେଇ ୱାନ୍ କ୍ଲାସ।
ଅ ହଁ।
ଆଉ ରୋଷେଇ କଣ ରାତିକି?
ରାତି ତ ସେଇ ରୁଟି ଯାହାହେନେ ଗୋଟେ ତରକାରୀ ପତ୍ର କଣ ଯାହାହେନେ ଗୋଟେ ହବ ଆଉ।
ବ୍ଲାଉଜ୍ ଗୁଡ଼ାକ ଡିଜାଇନ୍ ନେଇକି ପଇସା ନାଇଁ। ଏ ପ୍ଲେନ୍ ଟା କେତେ ନେଉଚ?
ପ୍ଲେନ୍ ଟା ଦେଢ଼ଶହ ଟଙ୍କା ନେଉଚୁ ଡିଜାଇନ୍ ଡିଜାଇନ୍ ବୋଲି କଣ ଡିଜାଇନ୍ କପଡ଼ା ଡିଜାଇନ୍ ତ ଅଢ଼େଇଶହ ଟଙ୍କା। ଆଉ ଏଇ ମାଳି ଫାଳି ଲାଗନେ ଟିକେ ଆଉ ପଇସା ଆଉ।।
ହୁଁ।
ଫାଷ୍ଟେ ତିନିଶହ ଟଙ୍କା ଭିତରେ ସବୁ ହେଇଯାଏ।
ହୁଁ। ଏତିକି ତ ଗାଁରେ ଦେଲା ବେଳକୁ କେତେ ପଇସା କେତେ ପଇସା ଆଉ କୁନ୍ଥୋଉ ଥିବେ ସବୁ ଆଉ।
ସେତିକିରେ ତ କିଏ ଦଶ ଟଙ୍କା କୋଡ଼ିଏ ଟଙ୍କା ଏମିତି କାଟି ଦିଅନ୍ତି। ଅଁ କିଛି କୁହ ଧରିବସେନି ହଁ ଦେ କାଟିଦିଅ ତା ଯାହା କରିବେ ହୁ ହୁ।
ହୁଁ ହୁଁ ଟାଉନ୍ ଉପରେ ଇଏ ମାନେ ଇଏ ଛକ ଉପରେ ଦେଲେ ଭଲ ଇନକମ୍ ହବ।
ହୁଁ।
ଛକ ଉପରେ ଦେଲା ବେଳକୁ ୟାଡ଼େ ଛୁଆ ପିଲାଙ୍କୁ ଦେଖିବାକୁ ପଡ଼ିବ ନା।
ହଁ ତାପରେ ସବୁବେଳେ ବି ଦୋକାନ ଟା ଖୋଲି ହଉନି ଏଆଡ଼େ ସେ ଏପଟ ସେପ ପଟ ହେଲା ବେଳକୁ ମୁଁ ଛୁଆଙ୍କ ଦାୟିତ୍ୱ ବୁଝି ଘରେ ରୋଷେଇ ଫୋଷେଇ କରିକି ଆସିକି ଦୋକାନରୁ ଯାହା ଟିକେ ଇଏ କରିବୁ।
ହୁଁ ପାର୍ଲର ଖୋଲିଚନ୍ତି ନା ନାଇଁ?
ନା ନା ପାର୍ଲର ନାଇଁ ଖାଲି ଟେଲର। ପାର୍ଲର କୋର୍ସ କରିଥିଲି ଆଉ ପାର୍ଲର କୋର୍ସ କରିକି ବି ଆଉ ଏତେ ମୁଁ ଆଉ ଖୋଲିଲିନେଇ ଟାଇମ୍ ନାହିଁ ନା ସବୁ ଜିନିଷ ଟାକୁ ପାର୍ଲରଟା ଖୋଲିବୁ ମାନେ ଦିନ ମାନ ବସିବାକୁ ପଡ଼ିବ।
ହଁ।
ଟେଲରଟା ହେନେ ବନ୍ଦ କରିକି ଟିକେ ପଳେଇବୁ କିନ୍ତୁ ପାର୍ଲରଟା ତ ବନ୍ଦ କରି ଯାଇପାରିବୁନି ଲୋକ ତାପରକୁ ତାପରକୁ ଆସୁଥିବେ ଲୋକ ତୁ କଣ ବାଟେଇ ଦେବୁକି ଆଉ ବା
ହୁଁ।
ଆଉ ସେଇଥିପାଇଁ
ଆଉ ରାତିକି ରୋଷେଇ କଣ?
କଣ କହିଲ?
ରାତିକୁ କଣ ରୋଷେଇ ରୁଟି?
ସେ ରୁ ନେ ରୁ ଟି ପରଟା ଯିଏ ଯାହା ଖାଇବେ ଛୁ ଆସନେ ଛୁଆଙ୍କୁ ଆଠଟା ବେଳେ ଟିଉସନଲୁ ଆଣିନେ ତାପରେ ତା ପଚାରେ ସିଏ ଯାହା ଖାଇବେ ଆଜି ତାପରେ ଗୁରୁବାରେ ରୁଟି ଫୁ ରୁଟି ନ ପରଟା ଟା ଯାହାହେନେ ହେବ ଆଉ ଅନ୍ୟ ବାରରେ ଭାତ ବସେଇଦିଏ ସେ ଖାଆନ୍ତି ସେ ତା ବାବା ତ ସେ ରୁଟି ଖାଇତେ ଭଲ ପାଆନ୍ତିନି ଖରା ଯୋଗୁଁ।
ହୁଁ।
ସେ ସେ ସେ କହିବି ହେଲା କନ୍ତି ଭାତ ବସା ମୋର।
ଉୁଁ ହୁଁ।
ସେ ଭାତ ସେ ତାର ଭାତ ପ୍ରିୟ। ହଁ ଟିକେ ଟିକେ ଝିପ୍ ଝିପ୍ ହଉଥିଲା ଛାଡିଗଲାଣି। ତମଆଡ଼େ ହଉଚି ବୋଧେ?
ନାଇଁ ଏବେ ବି ଝିପଝିପି ହୋଉଥିଲା ଛାଡିଲାଣି ବୋଧେ ମୁଁ ଆଉ ଯାଇନି ବାହାରକୁ।
ଓ ହୁଁ
ରୁମ ରେ ଥିଲେ ବର୍ଷା ଫର୍ଷା କିଛି ଜଣା ପଡୁନି।
ଓ ଆଉ ତମ ପୁଅ ଯାଇଛି ନା ଟିଉସନ?
ହୁଁ ପୁଅ ଟିଉସନ ଯାଇଛି।
ଅ ହଁ ଏ ଛୁଆ ଯେଉ ପାଗଳ କରିଦେବେ ସେ ଟିୁସନ୍ ଯେଉ ମୁହୂର୍ତ୍ତଟା ଯିବେ ଟିକି ଶାନ୍ତିରେ ବସିବୁ।
ଟିଉସନ ସ୍କୁଲ ଗଲା ମାତ୍ରେକେ ଶାନ୍ତି ଟିଉସନ ଯୋଉଦିିନ ଛୁ ଟି କି ସ୍କୁଲ ଯୋଉଦିନ ଛୁଟି ହେଇଗଲା ଘରେ ପୁରା ଉତ୍ପାଦ।
ହଁ ସେ ପୁରା ପାଗଳ କରିଦେବେ ପୁରା।
ତମର ଦିଟା ଯେ ବେଶୀ।
ହୁଁ ଏ ଝିଅଟାକୁ ଟିକେ ଧମକଦେନେ ହେନେ ସେ ଟିକେ ଚୁପକିନା ବସିବ ମୋ ପୁଅକୁ ମୁଁ ସମ୍ଭାଳି ପାରେନି।
ଓହୋ
ସିଏ ଜମା ସ ଥୟ ହୋଇକି ବସିବନି ଗୋଟେ ଯାଗାରେ।
ଓ ହୋ
ସେ ଖାଲି ଆଡେ ଧାଁ ସେଆଡେ ଧାଁ ଖା ମାନେ ଏତେ ଚଗଲା ଥରେ ଥରେ ବିରକ୍ତ କରିଦିଏ ମତେ।
ହଁ ଆଉ ଛୁଆଗୁଡା ଦୁଷ୍ଟ ହେବେ ଆଉ କଣ କ
ହଁ
ପୁଆଗୁଡ଼ା ବେଶୀ ଦୁଷ୍ଟ ହଉଛନ୍ତି। ଝିଅଙ୍କୁ କହିଲେ ହେଲେ କଥା ମାନି ଟିକେ ଡର ରହୁଚି।
ହଁ
ପୁଅ ମାନଙ୍କର ବେଶୀ
ଝିଅ ତା ବାବାଙ୍କୁ ତାର ଭାରି ଡର।
ହୁଁ ଝିଅଗୁଟା ଡରନ୍ତି ଯେ ବାବା ମାନଙ୍କୁ। ଉଁ ହୁଁ ହୁଁ
ଆଉ ସେ ସେଇ ମୋ ପୁଅ ତ ତା କାହାକୁ ଡରୁନି। ସେ ଭାରି ଚଗଲା। ର ପୁଅର?
ହୁଁ
ପୁଅର ୱାନ କ୍ଲାସ
ଓ ପୁଅର ୱାନ୍ କ୍ଲାସ ଝିଅ ଟିକେ ବଡ ନାଇଁ?
ହଁ ଝିଅର ହେଲା ଆଁ ଏ ଯୋଉ ଫାଇଭ୍ କ୍ଲାସ୍।
ହଁ ହୋ
ହଁ
ପଢାପଢି କେମିତି କରୁଛନ୍ତି ଭଲ?
ହଁ ଚାଲିଛି ଏଇନା ଛୁଆଙ୍କର କଣ ପଢା ଦେଖିବୁ ଏନାକେ ଜାଣି ହବ ସେ ଯାଇକି ତାଙ୍କର ଜାଇ ବ ନାଇ ଏଇଟ କ୍ଲାସ କରିନେ ଜାଣିବ ଜାଇ ସିକ୍ସ କ୍ଲାସ କରିନେ ଜାଣିବ ସି ସେ ଯାଇକି ପାଠ କେମିତି କଣ ଚାଲିଛି ତାର
ହୁଁ
ଏଇନା ଛୁଆ କଣ ସେଇ ତ ୱାନ କ୍ଲାସ ପାଠ ଯାହା ସେ ତାଙ୍କର ସେଇ ଇଏରେ ଖାଲି ଟିକେ ଟିକେ ଇଏ ବଢି ବଢିକା ଯାଉଛି ଆଉ।
ହୁଁ ହୁଁ
ତମର ପୁଅ କଣ ଇଂଲିଶ ମିଡିୟମ ନା ଓଡିଆ ମିଡିୟମରେ ପଢୁଛି?
ନାଇଁ ଇଂଲିଶ ମିଡିୟମରେ।
ଓ ହୋ। ଆମର ସେ ଇଂଲିଶ ମିଡିୟମ ରେ ବି ପଢୁଛନ୍ତି ତାଙ୍କେ।
ଏ ଆ ପାଠ ବହୁତ ହୋମୱାର୍କ ବହୁତ ଦଉ ଦଉଛନ୍ତି।
ଏ ବାପୁ ମାନେ ସବୁ ସ ଏ ସବଜେକ୍ଟରେ ଦେଇଦେଲାବେଳକୁ ହୋମୱାର୍କ ଛୁଆ କେ ଦିନକୁ ତାର ଚାରି, ପାଞ୍ଚଟା ରଖୁଛନ୍ତି।
ପୁଣି ଟିଉସନ ରୁ ମାନେ ସବୁ ପାଠ କଲା ବେଳକୁ ଛୋଟ ଛୁଆ ମାଇଁଣ୍ଡ ନା
ହୁଁ ହୁଁ ସ୍କୁଲରେ ଲେଖିକି ଆସିବେ। ଟ୍ୟୁସନରେ ଲେଖିକି ଆସିବେ ପୁଣି ହୋମୱାର୍କ ଘରମାନଙ୍କର ଦେଇଥିବେ ସେରା ବି କରିବେ କେତେ କରିବେ ଛୁଆ। ମୋ ପୁଅ ଥତରେ ବୋ ବିରକ୍ତ ହେଇଯାଉଛି ଆଉ କରିବାକୁ ସେ ମାନେ କଉଚି ମୁ ଲେଖିପାରିବିନି ଝିଅ ତ ଏତେ ବଡ଼ ହେଲାଣି ବୋଲି ତାର ଲେଖିଦଉଛି ଇଏ ତାର ଆଉ ଲେଖିତେ ବି ମନ କରୁନି।
ହୁ।
କାନ୍ଦୁଛି ବେଳେ ବଳେ ବା କ ମାମା ମୁଁ ଆଉ ଲେଖି ପାରିବିନି ମୋ ହାତ
ତାପରେ ଇଂଲିଶ ମିଡିୟମ ରେ ଏବେ ଓଡିଆ ପୁରେ ଦେଇଛନ୍ତି ଯେ ଗୋଟେ ସବଜେକ୍ଟ ଓଡିଆ ସେ ଆହୁରି କଷ୍ଟ ହିନ୍ଦୀ, ଇଂଲିଶ, ଓଡିଆ ତିନିଟା ଲାଗୁଏଜ ହେଇଗଲା ଛୋଟ ଛୁଆ ହେମାନେ
ହୁ
ହ
ସେ ଇ ପା ମାନେ ସେ କୋଉଟାକୁ ପଢିବେ ବୋଲି ମାନେ ଜାଣି ପାରୁନାହାନ୍ତି ଆଗରୁ ଅ ମାନେ ଆମେ କଣ ଆମ ଗୁ ଓଡ଼ିଆ ଥିଲା ଗୋଟେ ସବଜେକ୍ଟ ଇଂଲିଶ ଥିଲା ଏ ମତେ କିନ୍ତୁ ଇଏ ନାହିଁ ଇଏ କରନ୍ତିନି।
ଏତେ ପ୍ରେସର ଦିଆ ହୁଏନି ଏବେ ପାଠର ବହୁତ ପ୍ରେସର ଦଉଛନ୍ତି।
ହଁ।
ଛୁଆମାନଙ୍କ ଉପରେ
ଛୁଆର ପୁରା ଇଏ ହେଇଯାଉଚ ନା
ହ ଏଇ ଓଡିଆ ଟା ଯଦି ହ ମାନେ ରଖି ଦନ୍ତା ଓଡିଆ ଟା ମାନେ ଶିକି ମାନେ ତାଙ୍କର ହାତ ଉ ଯେତେବେଳେ ଟିକେଇଲା ମ ମାନେ ଇଂଲିଶ ଟା ଆଉ ହିନ୍ଦୀ ଟା ଯୋଉ ଶିଖି ସାରିଲା ପରେ ତାପରେ ଓଡିଆ ଟା ର କୁମା ବଲେ ଇଜିଲି ପିଲା ର ଶିଖି ପାରନ୍ତି ଓଡିଆ ଟା।
ହୁଁ।
ଦେଖିପାରନ୍ତେ।
ହଁ ଆଉ ସେମାନେ ସ ସେଇ ବିଷୟରେ ପୁରେଇ ଦେଉଛନ୍ତି ନା ମାନେ ଇଂଲିଶଟା ପଡ଼ିିବେ ପୁଣି ଓଡ଼ିଆଟା ରଖିଦଉଛନ୍ତି ଯେତେବେଳେ ଓଡିଆ ଟା ତା ସେମାନେ ଓଡ଼ିଆରେ ତ କିଛି ବୁଝିପାରୁନାହାନ୍ତି ହଠାତ୍ ନା ଗୋଟେ ଜିନିଷ କହିଲେ ସେମାନେ ବୁଝିପାରୁନାହାଁନ୍ତି।
ହୁଁ ହ
ସେ ଓଡିଆରେ ଟେ ଯୋଉ ଟେବୁଲ କ ଏ ଯୋଉ ପଣିକି ଆମେ ଆଗରୁ ଇଏ କରନୁ ସେ ପଣିକିଆ କହିନେ ହେଟା କଣ?
ସେ ବୁଲପ
ଟେବୁଲ କହିଁନେ ବୁଝିପାରେ ପଣଣିିକିଆ କହିଁନେ କିଛି ବୁଝି ପାରୁନାହାନ୍ତି।
ହୁଁ।
ପୁଅ ଓଡିଆରେ ଏକ ଦୁଇ ଶିଖିଛି ନା?
ହଁ ସେ ଓଡିଆ ଶିଖିଛି ଓଡିଆ ତାର ରହିଗଲା ନା ତିନି ବର୍ଷ ଯୋଉ ତର ଓଡିଆ ରହିଗଲା।
ହୁ ନାଆଙ୍କର ୱାନ୍ କ୍ଲାସ ରୁ ଓଡ଼ିଆ ମାନେ ମୋ ପୁଅରା ଯେଉଁ ଇଂଲିଶ ମିଡ଼ିୟମରେ ପଢ଼ୁଛନ୍ତି। ତାର ୱନ୍ କ୍ଲାସ ରୁ ଓଡ଼ିଆ ୱାନ୍ କ୍ଲାସ ରେ ଓଡ଼ିଆଟା ଦେଇଦେଲା ବେଳକୁ ସେ ମାନେ ଛୁଆ ମାନେ ହଠାତ୍ନା ବୁଝି ପାରୁନାହାନ୍ତି ଗୋଟେ ଗୋଟେ କଣ ଲେଖିବ ପରୀକ୍ଷାରେ ମୁ ଜାଣିପାରୁନି ମୋର ସେଇଟା ଭାରି ଟସ ମାନେ ଇଂ ସେଟା ପଢି ଦଉଛନ୍ତି ଇଏ କରୁଛନ୍ତି କିନ୍ତୁ ଓଡ଼ିଆଟା ବେଳକୁ ସେ ଇଏ ହେଇଯାଉଛନ୍ତି। ଗୋଟେ ଗୋଟେ ଅକ୍ଷରେ ଯେମିତି ପଢ଼ୁଛି ଆଉ କଣ କରିବୁ ଆଉ। ତାର ଛୋଟ ଛୁଆ ସ୍କୁଲରେ ସାଢ଼େ ସାତଟାରୁ ଯିବେ ଆସିବେ ବାରଟା ଚାଳିଶ। ଟ୍ୟୁସନ ଯିବେ ସାତ ଚାରିଟା ବେଆ ଯିବେ ଆସିବେ ଆଠଟା ଆସିଲା ପରେ ସେ ପୁଣି ଆଉ କେତେ ସମୟ ବସିକି ସେ ପଢିବେ ଓ ହ। ସେ ବହୁତ ମାନେ
ଓହୋ।
ଆଉ।
ଓ ହଉ।
ହଁ ହଁ। ମାନେ କେତେବେଳକୁ ଆସିବୁ କେତେବେଳକୁ। ଦେଖିବା ଯଦି ଟାଇମ ହେଲା ତ ଆସିବି ପାଣି ମିନ ପାଣି ଦଦ ପାଇଁ ଆସଛି ଜଵର ଅଛି